ହାଲୋ ହାଲୋ ହ କଣ କରୁଛ? ଚାଲିଏ।
ଏ ବୁଲୁଚି କଣ କରିବି।
ହଁ। ଆଉ କଣ ଖାଇଛନ୍ତି?
ରୋଷେଇ ଭାତ, ଡାଲି, ତରକାରୀ, ଶାଗ ଭଜା, ପୋଟଳ ଭଜା ସବୁ ହେଇଥିଲା ଆଉ।
ହୁଁ ହୁଁ। ଆଉ?
ବର୍ଷା ଆଜି ନାହିଁ କାଲି ରାତିରେ ଜୋର ବର୍ଷା ହଉଥିଲା ଆଜି ବର୍ଷା ନାହିଁ। ତମର ସେଠି?
ଆମର ଏଠି ବର୍ଷା କାଲି ପ୍ରବଳ ଘଡଘଡି ବର୍ଷା ଏତେ ହେଇଯାଇଛି ଯେ କାଦୁଅ ପଚ ପଚ ଘରୁ ବାହାରି ହଉନି ଆଜି ଟିକେ ପାଗ ଶୁଖିଲା ଅଛି।
ଓ ହୋ। ଆଉ ହଉଛି ହଉ କୋଉ ବିଷୟରେ ଆଜି କଥା ହବା?
ତମେ କୁହ ତମେ ଗଛ ଲଗେଇବାକୁ ଭଲ ପାଅ ଗଛ କଣ ଲଗେଇଲନି ବର୍ଷା ହଉଛି ଗଛ ପତ୍ର ଲଗଉନା।
ହୁଁ ଗଛ ମୁଁ ତ ମୁଁ ବେଶୀ ଗଛ ଲଗାଏ ଯେ ମୋର ପରିବା ଫସଲ ବିଷୟରେ ବେଶୀ ଆମର ସବୁ ଲଗେଇଲୁଣୁ ଝୁଡଙ୍ଗ କାକୁଡି ଆଉ ଶାଗ ଆଉ ହଉଛି ଭେଣ୍ଡି ଜହ୍ନି ଏଗୁଡା ସବୁ ଲ ଲଗାହେଇଛି କାକୁଡି ଟା ଫଳିଲାଣି ଟିକେ ଟିକେ ଜହ୍ନି ମାନେ ମାଡିଛି ଫୁଲ ହେଇନି ଆଉ।
ହୁଁ ମତେ ବି ବହୁତ ଗଛ ଲଗେଇବାକୁ ବହୁତ ଭଲ ଲାଗେ ମୁଁ ବି ଲଗେଇଛି ବାଇଗଣ ଲଗେଇଛି କାକୁଡି ଜହ୍ନି ଭେଣ୍ଡି ଏଇ ପରିବା ଗଛ ଲଗେଇଛି ତା ସାଙ୍ଗେରେ କିଛି ଆମ୍ବ ଗଛ ଏଇ ଗଛ ଲଗେଇବି ବୋଲିକି ଅଛି ଗଛ ଗୁରା ଯତ୍ନ ନେଲେ ଗଛ ଭଲ ହ ବ ଆଉ।
ଗଛଟା ଲଗେଇବା କଥା ଆଜି ମାନେ ଅ ଆଜିକାଲି ଯୋଉ ସମୟ ଆସିଲାଣିି ନା ଗଛ ଗୁଡା ଲୋକ ହାଣି ଦଉଛନ୍ତି ଗଛ ଗୁଡା ଲଗେଇବା କଥା ପୁରା ଘର ଦ୍ଵାର ବାରି ଘର ସବୁଆଡେ ସବୁଆଡେ ଗଛ ଲଗେଇବା କଥା ଗଛ ଆମେ ଆଗକୁ ବହୁତ ମାନେ ପରି ସ୍ଥିତି ବହୁତ ଖରାପ ହବ ଗଛ ଟା ଯଦି ଥିବ ମଣିଷ ବି ବଞ୍ଚିପାରେ।
ଆଉ କଣ କୁହ।
ଆଉ ଆଜି କଣ ମୁଁ କହୁଛି ମାନେ ଯୋଉ ରଜ ଆମର ଏଠି ରଜ କେମିତି କଣ ମାନେ କଟିଲା ମୁଁ ସେଇ ବିଷୟରେ କଥା ହଉଛି। ଆମର ଏଠି ମାନେ ବର୍ଷ ରଜ ମହୋତ୍ସବ ଟା ବଡ ଆକାରରେ କରିଥିଲେ ସବୁ ଝି ଗାଁ ରେ ଯେତିକ ଝିଅ ମାନେ ସମସ୍ତେ ଏକାଠି ହେଇକି ରଜ ମହୋତ୍ସବ ଟା ମାନେ ଆରମ୍ଭ କରିଥିଲେ। ଡାକିଥିଲେ ସବୁ ଝିଅଙ୍କୁ ପ୍ଲସ ବାହାହବା ଝିଅ ମାନଙ୍କୁ ବି ଡକା ହେଇଥିଲା ସେମାନେ ବି ଆସିଥିଲେ ଆଉ ହଉଛି ତିନି ଦିନି ଏଠି ରଜ ମହୋତ୍ସବରେ ରହିଲେ ଖିଆପିଆ ହେଲା ତାପରେ ବହୁତ ପ୍ରୋଗ୍ରାମ ହେଲା ଡ଼ନ୍ସ ଆଉ ହଉଛି ଆଉ କଣତ ପ୍ରୋଗ୍ରାମ ଯୋଉ ଖେଳ ଫେଳ ବି ହେଲା ହଉଛି ବାଟି ଚାମଚ ମୋ ଝିଅ ବି ସେଥିରେ ଭାଗ ନେଇଥିଲା ଡ୍ୟାନ୍ସ ହେଇଥିଲା ମୋ ଝିଅ ବି ନାଚରେ ଭାଗ ନେଇଥିଲା ନାଚରେ ବି ସେ ପ୍ରାଇଜ୍ ପାଇଛି। ଆଉ ହଉଛି ଏମିତି ହେଇଥିଲା ମାନେ ଆଉ ଟିକେ ଆଉ ଟିକେ ଭଲ ଯାହା ହେଇଥାନ୍ତା ଟିକେ ପୁଣି ବର୍ଷା ହେଇଗଲା ରାତି ବେଳକୁ ତା ଗୋଟେ ରାତି ଭଲ ହେଲା ଗୋଟେ ରାତି ବର୍ଷା ହେଇଗଲା। ଆଉ ଏ ଏତିକି ହେଲା ପରେ ନହେଲେ ଆଉ ଭଲ ଆଉ ଘରେବି ପିଠା ପଣା ସବୁ କଥା ହେଇଥିଲା ଛଣା ଛଣି ଜିନିଷ ହେଇଥିଲା ଆଉ ଏମିତି ହେଇଥିଲା ଆଉ।
ଆମର ବି ରଜ ଭଲ ସେଲିବ୍ରେସନ୍ କଲେ ଆମର ଭଲ ପିଠା ହେଇଥିଲା ଉଁ ପୋଡ ପିଠା ହେଇଥିଲା ଚକୁଳି ପିଠା ମୁଆ ପିଠା ଇଟିଲିି ପିଠା ଏଇସବୁ ହେଇଥିଲା କିନ୍ତୁ କଣ କରିବା ରଜ ଟା ଭଲରେ ସେଲିବ୍ରେସନ୍ କରି ହେଇ ପାଇଲା ନାହିଁ ବର୍ଷା ପବନ ଯୋଗୁ ଲାଇନ୍ ନଥିଲା ସେଥିପାଇଁ ଟିକେ ଭଲରେ ହେଇପାଇଲାନି ବହୁତ ଗରମ ହୁଏ। ଏ ଥଣ୍ଡା ବି ହୁଏ ଏମତିରେ ରଜ ଟା ବିତିଗଲା ଆଉ।
ହୁଁ ତାପରେ କୋଉ ପିଠା ଭଲ ମାନେ କରିବାକୁ ତମ ମାନେ କୋଉ ପିଠା ତମକୁ ଭଲ କରିଆସେ? ହୁଁ।
ମତେ ବହୁତ ଭଲ ଲାଗେ ମୁଆଁ ପିଠା କରିବା ପାଇଁ ନହେଲେ କଡେଇ ପିଠା ନହେଲେ ପୋଡ ପିଠା ଏ ରଜରେ ଏଇ ସବୁ ଜିନିଷ ତ ଖାଇବାକୁ ଭଲ ଲାଗେ ମତେ ବି ଭଲ ଲାଗେ ଏଇ ଜିନିଷ ଗୁଡା କରିବା ପାଇଁ।
ହୁଁ ଏଇ ଯୋଉ ଯୋଉ ପୋଡ ପିଠା ଯୋଉଟା ସେଇଟା କଣ ମାନେ ପୋଡିକି କର ନା କଡେଇରେ ମାନେ କର ନା କଣ? ହାଲୋ। ହଁ ମୁଁ କହିଲି ଯୋଉ ଯ ଏତେ ପୋଡ ପିଠାଟା କେମିତି କର?
ଯନ୍ତା ପୋଡ ପିଠାଟା ଆଗେ ପାଣି ଦେଇଦବ ପାଣି ଟିକେ ଗରମ ହେଲା ଭିତରେ ନଡିଆ ଲୁଣ ଗୁଡ ଆଉ ଯାହା ପକେଇକି ତାକୁ ଟିକେ ଫୁଟିବା ହାତେ ରଖିଦବ ଭଲରେ ଫୁଟି ଆସିଲା ବେଳେ ଚୁନା କରିକି ରଖିଥିବା ଚାଉଳକୁ ବତୁରରେଇ ଗ୍ରାଇଡିଙ୍ଗ କାରିକି ଚୁନା କରିକି ରଖି ଥିବ ଚୁନା କୁ ସେଇ ଗରମ ପାଣିରେ ଭଲକି କାଟ ଗୋଟେ ବାଡି ବା କାଠି ସାହାଯ୍ୟରେ ବା ଖଡିକା ସାହାଯ୍ୟରେ ତାକୁ ଭଲକି ଜନ୍ତିିବ ଜନ୍ତିିକି ତାକୁ ଆଉ ଗୋଟେ କଡେଇରେ ଗୋଟେ ତଳେ ଟିକେ ତେଲ ମାରିକି କଦଳୀ ପ ପୁରା ସେକିକି ତଳେ ଦେଇକି ତାପରେ ସେ ଜନ୍ତାକୁ ତା ଉପରେ ଦେଇକି ଥାପି ଥାପି ଉପରେ ଡ୍ରାଇ ଫ୍ରୁଟ ଦେଇକି ସଜେଇକି ତାପରେ କଦଳୀ ପତ୍ର ଦେଇକି ତାପରେ ଯୋଉ ଚୁଲି ଲଗେଇଥିବ ଯୋଉ ନିଆଁ ନହେଲେ ଓଭେନ ଯୋଉମାନେ ରଖୁଛନ୍ତି ତା ଭିତରେ ଭଲରେ ହୁଏ।
ଓହୋ ତଳ ପଟ ଟା ପୋଡି ହେଇଯିବନି
ନାଇଁ ତଳ ପଟା ପୁରା ଲାଲ ହବ ପୁରା ପୋଡି ହବନି ଭଲ ଲାଲ ହେଇକି ଭଲ ହବ ପୋଡ ପିଠା ଭଳିଆ ପୁରା।
ହୁଁ।
ତମର ତମେ ବିରି ପୋଡ ପିଠା ଜାଣିଛ କେମିତି ହୁଏ?
ହଁ ବିରି ପୋଡ ପିଠା ଜାଣିଚି। ଆମର କରନ୍ତି ସବୁ ବିରି କର ଗୋଟେ ଦିନ ବିରି କଲେ ଆଉ ଗୋଟେ ଦିନ ଜନ୍ତା ପୋଡ଼ ପିଠା କରନ୍ତି।
ହଁ।
ଏଇ ଯୋଉ କଣ କହିଲେ ଯୋଉ କଡ଼େଇ ରେ ଯୋଉ ଜନ୍ତା ପୋଡ଼ ପିଠ ଟା ସେଟା ମୁଁ ଶିଖିନି ଜାଣିନି ଆମର କରନ୍ତି। କଣ କହିଲ ଗୋଟେ ତାର ଥାଏ ପୋଡ଼ପିଠା ପାଇଁ ଗୋଟେ ପଲମ ମାନେ ବିକ୍ରି ହୁଏ ସେଇ ପଲମ ଟା ଆସେ ସେଟା ତଳେ ହଉଛି ଟିକେ ସେମିତି ପତ୍ର କଣ ପାଣି ଟିକେ ଦେଇକି ତାପରେ ପତ୍ର ରଖିକି ତାପରେ ଦିଅନ୍ତି ତାପରେ ସବୁ କଥା ପକେଇଦେଇ ତାପରେ ନି ମାନେ ନିଆଁ ଯୋଉ ତଳ ହେଇଥିବ ଯୋଉ ନିଆଁ ଜଳୁଥିବ ଲିଭିଯାଥିବ ନିଆଁ ଥବ ମାନେ ତାତ ଥିବ ସେଗୁଡାକୁ ତା ଉପରେ ଦେଇକି କରିଦେବେ ଭିତରେ ସେ ଥିବ ପତ୍ର ତା ଘୁଡା ହେଇଥିବ ବାହାରିବନି ଦେଖାଯିବନି ସେ ଏମିତି ପୋଡ଼ନ୍ତି ତ? ଏବେ ଯୋଉ ଷ୍ଟାଇଲ୍ ରେ ପଡୁଛନ୍ତି ଏଇ ଷ୍ଟାଇଲ୍ ରେ ମାନେ ତମେ ଯୋଉଟା କହିଲେ ଯେ ସେଇ ଟାଇଲିରେ ପଡୁ଼ଚନ୍ତି।
ହଁ ହଁ ହଁ।
ଏମିତି ଆଉ।
ରଜ ତ ସେଲିବ୍ରେସନ କରନ୍ତି ଖାଇବା ପିଇବା ପାଇଁ ଏବେ ବି ବର୍ଷା ଆସିଗଲା ବର୍ଷା ଦିନ ଟିକେ ଖାଇବା ପିଇବା ପାଇଁ ଭଲ ଲାଗେ ପକୁଡି ଫକୁଡି ଏସବୁ ଜିନିଷ ଟିକେ କରିବା ପାଇଁ ଭଲ ଲାଗେ ଆ ସନ୍ଧ୍ୟା ବେଳିଆ ଚା ପକୁଡି କଲ କି ସକାଳେ କିଛି କରିକି ଖାଇଲ ଅନ୍ୟ ଜିନିଷ କିଛି କଲ
ହୁଁ ହୁଁ ମତେ ତ କହ ତ ସବୁ ଭଲ ଲାଗେ କରିବାକୁ ଭଲ ଲାଗେବି କ ଖାଇବା ଖାଇବା ତେଲ ଜିନିଶହ ଟିକେ ମୁ ବେଶୀ ଖାାଏନି। ଆଉ ହଉଛି ଆଉ କଣ କହିବ ଆଜି କଣ ଖାଇଛ?
ଆଜି ଆମର ହେଇଥିଲା ଭାତ ପୋଟଳ ଆଳୁ କଷା ଡାଲି ଏତିକି ହେଇଥିଲା ଆଉ ବେଶୀ କିଛି ହେଇନି ଆଉ ଆମ୍ବ ଆଉ
ଅ ହ।
ଆଉ କଣ କୁହ ଆଉ ଅଁ ବର୍ତ୍ତମାନ କେମତି ଖରା ହେଇଛି ନା ବର୍ଷା ହଉଛି
ହଁ ଅବିକା ଟିକେ ଖରା ଦିନ ଗଲା ବେଳକୁ ଟିକେ ଖରା ଦେଖେଇଛି ପୁରା ବହୁତ ଖରା ଟିକେ ଦେଖେଇଛି।
ଆଉ କଣ କୁହ ଗଛ ଲଗେଇବାକୁ ମତେ ଭଲ ଲାଗେ ଗଛକୁ ଟିକେ ଭଲକି ନ ନେଇ ଭଲ କିି ତାକୁ ପାଳି ଭଲ କି ତା ଗଛ ପତ୍ର ନ ମରିବ ତା ଡାଳ ପତ୍ର ତାକୁ ଦେଖିବ ପାଣି ଦଉଥିବ ତାକୁ ଟିକେ ଖୁସା ତଡା କରୁଥିବ ହେଲେ ଗଛଟି ଭଲରେ ବଢିବ। ଆମେ ଯଦି ଗଛକୁ ଯତ୍ନ ନ ନେଇ ତାକୁ ହେମ ଲଗେଇଦବା ସେ ଗଛ ବଢ଼ିବ କି ସେ ତ ଅନାବନା ଗଛ ହେଇକି ମରିଯିବ ତାକୁ ଉଁ ଲଗେଇକି ଲାଭ ନାହିଁ ଆମେ ଯେ କୌଣସି ଗୋଟେ ଗଛ ଲଗେଇଲେ ତାକୁ ଯତ୍ନ କଲେ ସେ ଗଛ ରା ବଢ଼ିବ ଆଉ ଆମକୁ ବି ଉପକାରିତା ମିଳିବ।
ହୁଁ ଆଉ ଏଇନା ଆଉ ରୋଷେଇ ପତ୍ର ଏଇନା କର ପୁଣି ସନ୍ଧ୍ୟା ବେଳକୁ ବୋଧେ କରିବ ନା।
ରୋଷେଇ ହଁ ସନ୍ଧ୍ୟା ବେଳକୁ ଠାକୁର ପୂଜା ସନ୍ଧ୍ୟା ଦେଇ ରୁଟି ଫୁଟି ଭଜା କି ଡାଲମା ଏମିତି ହବ ଆଉ। ତମର?
ଆମର ହଁ ର ଶନିବାର ଆଜି ରୁଟି ହବ ସନ୍ଧ୍ୟା ସାତଟା ବେଳକୁ ମୁଁ ଆରମ୍ଭ କରେ ରୋଷେଇ ମାନେ ସନ୍ଧ୍ୟା ବେଳେ ତ ସଞ୍ଜ ଦେବେ ସଞ୍ଜ ଦଉ ଦଉ ହେଇଯାଉଛି ସାତଟା ସାତଟା ବେଳକୁ ଚା ଫା ପିଇବେ ସେଇଠିରୁ ଆରମ୍ଭ କରିବି ଚା ଚା ହେଇ ସାରିଲା ପରେ ସମେତେ ପିଇ ସାରିଲା ପରେ ସେଇଠୁ ବସେଇବି ରୋଷେଇ ଆଉ।
ହଁ।
ରୋଷେଇ କଣ କହିଲ ମୋର କିଛି ନାହିଁ ଟେନସନ ଅଧଘଣ୍ଟା ଭିତରେ ଲୋକଙ୍କୁ ରୋଷେଇ କରିଦେବି ଯାର ଛୁଆ ପିଲା ହେ ମାମା ଆସେ ଥରେ ମାମା ଏଟା ମାମା ସେଟା ଏମିତି ଟାଉନ୍ ରେ ଆଉ ରୋଷେଇ ଟା ଶୀଘ୍ର ହବ କିି?
ନିହାତି।
ଛୋଟ ଛୁଆ ଘର ତ ସେ ମୋର ଟିକେ ଡ଼େରି ହେଇଯାଉଛି ତାପରେ ଆମର ତ ଖାଇବା ବହୁତ୍ ଲେଟ ଏ ଏଗାରଟା ବାଜିବ।
ହାଲୋ।
ସେଇଥିପାଇଁ କଣ ଦରକାର। ଏତେ ଶୀଘ୍ର ରୋଷେଇ କରିବ ଆମ ପୁଅ ବି ଖାଉଛି ଆଠଟାରେ
ମୁଁ କରିଦିଏ ସନ୍ଧ୍ୟା ବେଳୁ ରୋଷ ରୋଷେଇ କରିଦିଏ ବର୍ଷା ପର୍ବନ ଲାଇନ ଫାଇନ୍ ପଳେଇବ କି କଣ ଅସୁବିଧା ହବ ବୋଲି ରୋଷେଇ ସାରିଦେଇକି ବସେ ପୁଅକୁ ଟିକେ ପାଠ ପଢାଏ ସେ ପାଠ ପଢିଲା ପରେ ମୁଁ ଖାଇବା ଆମେ ଆରମ୍ଭ କରିବୁ ତାହେଲେ ସାଢେ ଆଠ ନଅଟା ଭିତରେ ଆଉ।
ହୁଁ ଆମର ତ ଏଗାରଟା ହେ ସେନାଇ ଏତେ ଡେରି ମୁଁ ସେନାଇ ରୋଷେଇ ଟା କେତେ ମାନେ ଦେଇଛିିନି ପୁଅ ପାଇଁ ଯୋଉ ରୋଷେଇ ଟା ଡାଲି ଟିକେ ହଉ ସେ ଆଜି ଡା ଆଜି ଭାତ ଖାଇବ ସେ ଭାତ ମୁ ପୁଅଟା କମ୍ପୋଲ୍ସୋରୀ ରାତିରେ କହୁଛି ଭାତ ଖାଇମି। ହଁ ସେ ଭାତ ଖାଇବ ମାନେ ତାର କୋଉ ଦିନ ଡାଲି ଆଳୁ ସରୁ ସରୁ ଭଜା କୋଉଦିନ ଅଣ୍ଡା ସିଝା କୋଉ ଦିନ ପାମ୍ପଡ଼ ମାନେ ପାମ୍ପଡ଼ ଲଗେଇବ ମାନେ ଡାଲି ପାମ୍ପଡ ତା ସାଙ୍ଗରେ ଖାଇବ କୋଉଦିନ ପାମ୍ପଡ଼ ତରକାରୀ କରୀକି କହିବ ଖାଇବ ମାମା। ଏମତି ଆଉ କୋଉଦିନ ସୋଲା ତରକାରୀ ଯଦି କହିବ ମାମା ଏଟା ଘୁଗୁନି ମାନେ ସେ ଘୁଗୁନି ଖାଏ ତ ଜାଣିଛି କହିବ ମାମା ଘୁଗୁନି କରିଦେ ମୁଁ ଖାଇବି।
ଓ ହ।
ସେଇ ନେଇ ଆଠଟା ଭିତରେ ତା ପାଇଁ ଯେତିକି କରେ ଆଉ ଯୋଉ ରୋଷେଇଟା ରୁହେ ଭଜା ଭଜି କି କଣ କହିଲା ଏକ୍ସଟ୍ରା ଖାଇବା ନାଗି କି ରୁଟି କି କୋଉଦିନ ପିଠାଟ ଆମେ ଖାଇବୁ ସେଟା ଡେରିରେ ଖାଇଲେ କଲେ ଚଳିବ
ହଁ ଛୁଆଙ୍କର ଯୋଉଟା ଭଲ ଲାଗେ ତାଙ୍କୁ ଟେଷ୍ଟି ସେଇ ଜିନିଷ ଟା ଆମେ ରୋଷେଇ କରିବୁ ତାଙ୍କୁ ଧର ଭଲ ଲାଗେ ଆଳୁ କଷା କଲ କି କି ଡାଲମା କଲ କି ଆଳୁ ଭଜା କଲ ସେ ଆଳୁ ଟାକୁ ବହୁତ ଭଲ ପାଆନ୍ତି।
ଛୁଆ ମାନେ କଣ କହିଲ ତାଙ୍କ ସିଏ ଯୋଉଟା କହିବେ ତାଙ୍କୁ ଖାଇବାକୁ ସେଇଟା ଦବ। ଛୁଆ କଣ କହିଲେ ସେମାନେ ହେଲେ ସେମାନେ ଯୋଉଟା ଖାଇବେ ଏଇଟା ଖାଇବି ମାନେ ଏଇଟା ଦିଅ ସେଇଟା ଦବ ଆମେ ଯଦି ଆମ ଇଚ୍ଛା ଅନୁସାରେ ତାକୁ ଦବା ଜବରି ସେ ଖାଇବ କି ଖାଇବନି।
ହଉ ନାଇଁ ଆମ ତାଙ୍କ ପସନ୍ଦ ଆମେ ତାଙ୍କ ଖାଇବା ଟା ବନେଇକି ଆମେ ତାଙ୍କୁ ଦେଲେ ସେମାନେ ଖୁସି ହେବେ ଆମେ ବି ସେମାନେ ଖୁସିରେ ଖାଇଲେ ଆମକୁ ଭଲ ଲାଗି ତାଙ୍କ ଦେହ ଲାଗିବ ହଉ ହଉ ଆଉ କଣ କହିବ ମୁଁ ରଖୁଛି।
ଓ ହଉ।